ହାଲୋ।
କଣ କରୁଚ?
ମୁଁ ଏଇଟି ବସିଚି ତମେ କଣ କରୁଚ?
ଥିଲା ତ ସେଥିପାଇଁ ଟିକେ ପ୍ରୋବ୍ଲେମ୍ ହଉଥିଲା ଆଉ।
ଆଛା ହଁ ମୁଁ ଖାଇ ସାରିଲିଣି ତମେ?
ହଁ ମୁଁ ବି ଖାଇସାରିଲିଣି।
ହଉ ତମ ଦେହ ଭଲ ଅଛି?
ତମ ଦେହ ଭଲ ଅଛି।
ହଁ ମୋ ଦେହ ବି ଭଲ ଅଛି।
ଆଚ୍ଛା ଆଉ କଣ କୁହ ଆଉ ମାନେ ଏବେ ଛୁଟି ତ ଥିଲା କଣ କରୁଥୁଲ ଛୁଟି ମାନେ ଆଜି ଦିନରେ କଣ କଲ।
ଆଜି ଦିନରେ ଏତେ କିଛି କରିନି ଖାଇକିି ପିଇକି ଶୋଇଥିଲି କାଲି କଲେଜ ତ ଏବେ ଛୁଟି।
ହଁ ପା ଏବେ ଛୁଟି ଅଛି। ମାନେ ବହୁତ ଅଳସୁଆ ବି ମୁଁ ବି ହେଇଗଲିଣି ଖାଇ ପିଇକି ଶୋଉଚି। ଆଉ ଫୋନ୍ ଦେଖୁଛି ଫୋନ୍ ଦେ ହଁ ଫୋନ୍ ଦେଖିବାଟା ମାନେ ବହୁତ ଖରାପ ଏଇଟା ମୁଁ ଜାଣିକି ବି ମାନେ ତାର ମା ମାନେ ଫୋନର ଖରାପ ବ୍ୟବହାର କରୁଚି ବହୁତ ଏବେ ଫୋନ ଦେ ଖୁଚି ଟାଇମକୁ ହଁ। ସମୟକୁ ନଷ୍ଟ କରୁଚି।
ହଁ ତାହେଲେ ସାଙ୍ଗ ଚାଲ ଆଜି ଆମେ ଫୋନର ଫୋନ ବ୍ୟବହାର ବିଷୟରେ କଥା ହବା।
ହଁ ହଁ ହଁ ଆମେ ଆଜି ଫୋନ ବ୍ୟବହାର ବିଷୟରେ କଥା ହବା। ତମ ମତରେ କଣ? କୁହ ଫୋନର ବ୍ୟବହାର କଣ ଭଲ ନା ଖରାପ?
ଫୋନର ବ୍ୟବହାର ଯେତିକି ଭଲ ସେତିକି ଖରାପ। କାରଣ ଆଜିକା ସମୟରେ ଆମେ ମୋବାଇଲ ଫୋନ ଦ୍ଵାରା ଦୂରରେ ଥିବା ଲୋକମାନଙ୍କ ସହିତ ଆମେ କଥା ବି ହେଇପାରୁଚୁ, ଅନଲାଇନ ପାଠ ବି ପଢ଼ିପାରୁଚୁ, ଆଉ ଅନଲାଇନଲେ ଆମକୁ ବହି ବି ମିଳିଯାଉଚି ଏବଂ ଲୋକ କମାନଙ୍କ ସହିତ ଆମ ସମ୍ପର୍କ ମଧ୍ୟ ସ୍ଥାପନ କରିପାରୁଚୁ ମୋବାଇଲ ଫୋନ ଦ୍ଵାରା। କିନ୍ତୁ ଏହା ମଧ୍ୟ ଆହୁରି ଖରାପ ବି ହଉଚି, ପିଲାମାନଙ୍କ ଜୀବନ ନଷ୍ଟ ବି ହେଇଯାଉଚି ଏ ଫୋନ ଦ୍ଵାରା। କାରଣ ଯୋଉ ଲୋକ ପିଲାମାନେ ସବୁ ଖେଳୁଛନ୍ତି, ପଇସା ନଷ୍ଟ କରୁଛନ୍ତି, ତତ ସେ ତା ଦ୍ଵାରା ପିଲାମାନଙ୍କ ଜୀ ବନ ବି ନଷ୍ଟ ହୋଉଚି। ତା ସହିତ ଉମ ମାନେ ଖୋ ମୋବାଇଲ ଫୋନ ଦ୍ଵାରା ଆମର ସାଇବର ଠକେଇ ମଧ୍ୟ ଅଧିକ ବଢି ଯାଉଛି ଆଜିକା ସମୟରେ। ମାନେ ଲୋକମାନେ ଫ୍ର ଫ୍ରଡ ଅଧିକ ହଉଛି। ପଇସା ଏସବୁ ମାନେ ଚୋରି ହେଇଯାଉଛି ମୋବାଇଲ ଫୋନ ଦ୍ଵାରା ତ ମୋ ବାଇଲ ଫୋନ ଯେତିକି ଭଲ ସେତିକି ଖରାପ। କାରଣ ମୋବାଇଲ ଫୋନ ଗୋଟେ ମଣିଷର ଜୀବନ ଗଢ଼ିବାରେ ବି ସାହାଯ୍ୟ କରେ ଏବଂ ମଣିଷର ଜୀବନ ବିଗାଡ଼ିବାରେ ମଧ୍ୟ ସାହାଯ୍ୟ କରେ।
ହଁ ପୁରା ଠିକ୍ କଥା କଇଚ। ଗୋଟେ କଥା ଜାଣଚ ମୋ ଫୋନକୁ ହ୍ଵାଟ୍ସଆପ ରେ ହେଲା ଗୋଟେ ଲିଙ୍କ ଆସିଲା। ଲିଙ୍କ ମାନେ ଗୋଟେ ପିଡ଼ିଏଫ୍ ଟାଇପର ଆସିଲା। ହେଲା। ମୁଁ ତାକୁ ଡାଉନଲୋଡ଼୍ କରିଦେଲି ମୁଁ ଖୋଲିଦେଲି ଖୋଲିଦେଲା ବେଳକୁ ମୋର ଏକାଉଣ୍ଟ୍ ର ଯେତିକି ପଇସା ଥିଲା କଟିଗଲା ଜାଣିଛ ମାନେ ଏତେ ସାଇବର ଠକେଇ ବି ବଢ଼ିଗଲାଣି ଏତେ ସବୁ ପ୍ରୋବ୍ଲେମ୍ ହଉଛି
ହଁ ପରା ଆଜିକା ସମୟରେ ତ କୋଉ ବି ଅନ୍ୱନ ଯଦି ଅଜଣା ଲୋକଙ୍କ ଥ୍ରୋରେ କଲ୍ ବି ଆସୁଛି କିମ୍ବା ମେସେଜ ଆସୁଛି ତ ସେଗୁଡାକୁ ସବୁ ପିଡିଏଫ୍ ଗୁଡାକୁ ଓପନ କରିବା କଥା ନୁହଁ
ହଁ ପୁରା ଠିକ୍ କଥା କହିଛ ମାନେ ମାନେ ଏତେ ବଢ଼ିଗଲାଣି ଏସବୁ ପ୍ରୋବ୍ଲେମ୍ ମାନେ ଫୋନରେ ମାନେ ବହୁତ ଭଲ ଯା ଯେଉଁଟା ବି କୁହନ୍ତି ବହୁତ ମାନେ ବହୁତ ଦରକାରୀରେ ଆସୁଛି ଆଗରୁ ଆମେ ମାନେ ଗୋଟେ ସମ୍ପର୍କୀୟଙ୍କ ସାଙ୍ଗରେ ମାନେ- ସମ୍ପର୍କ କରତେ ଚାହିଁଲେ ଚିଠି ଲେଖିଥୁଲେ ଲୋକମାନେ ଚିଠି ଲେଖିକି ପୁଣି କାହା ହାତରେ ପଠେଇବେ ପଠଉଥିଲେ ତା ସହିତ ପୁଣି ମାନେ ତାକୁ ସମୟ ଲାଗୁଥିଲା ଏବେ ଚାହିଁଲା ବେଳକୁ ମାନେ ଗୋଟେ ସେକେଣ୍ଡ ବି ଲାଗୁନି ଆମେ ଫୋନ୍ କରିକି କ - ଫୋନରେ କଥା ହେଇଯାଉଛନ୍ତି ମାନେ ବହୁତ ଆବଶ୍ୟକ ର ଲାଗ- ଲାଗୁଛି ଆମକୁ ମାନେ ବହୁତ କାମରେ ଲାଗୁଛି କୋରୋନା ଟାଇମ୍ ରେ ତ ମାନେ ବହୁତ ଆବଶ୍ୟକରେ ଲାଗିଲା ଆମର ମୋର ସେଇ ଟାଇମେ ପ୍ଲସ୍ ଥ୍ରୀ ଚାଲୁଥିଲା ନା ହେଲା ଆଉ ସେଇ ଟାଇମରେ ମୁଁ କ୍ଲାସ୍ ବି କରୁଥିଲି ଅନଲାଇନରେ ଏକ୍ଜାମ ବି ଦେଇଛି ଫୋନରେ ହେଲା ଆଉ ହେଲା ମାନେ ଆଉ ଯେତିକି ଭଲ ମାନେ ଆଜିକାଲି ଏମିତି ବି ଫୋନ୍ ର ବ୍ୟବହାର ହେଇଗଲା
ହଁ
ଆଜିକାଲି ଫୋନ ନଦେଲେ ସେ ମୁଣ୍ଡ ଖରାପ କରିଦବ ମାନେ ଫୋନ ଦେଲେ ହିଁ ସେ ମାନେ ଠିକ୍ ସେ ପେଟ ପୂରା ଟିକେ ଖାଇବ ନହେଲେ ଏତେ ବଦମାସି ହେଇ ଗଲାଣି ଯା ସ୍କୁଲ ଯିବ ଟିଉସନ୍ ଯିବ ଆଉ ଫୋନ୍ ଦେଖିବ ହଁ
ଆଜିକା ସମୟରେ ତ ସବୁ ଛୋଟ ଛୋଟ ଛୁଆ ସେଇଆ ଆମ ଘରେ ବି ସେମିତି ଛୋଟ ଛୁଆ ଅଛି ତାକୁ ଖାଇବା ବସିବା ସମୟରେ ଖାଲି ଫୋନ ହି ଦରକାର ସେ ଫୋନ ଫୋନ ଦ୍ଵାରା ହିଁ ଏସବୁ ହଉଛି ମାନେ ପିଲା ଗୁଡାକ ଫୋନ ନ ଦେଖିଲେ ପାଗଳ ହେଇଯାଉଛନ୍ତି ଯେମତି
ମାନେ ଆମେ ମାନେ ତ ଟିକେ ହଁ ଠିକ ଅଛି ଟିକେ ମାନେ ଆମେ ଛୋଟ ସେତେବେଳେ ଟିକେ ଖେଳା ବୁଲା କରିଛନ୍ତି ସାଙ୍ଗସାଥିଙ୍କ ସାଙ୍ଗରେ ମିଶିଛନ୍ତି ମାନେ ଆମେ ଏଇ କିଛି ବର୍ଷ ହେଲା ଫୋନ ଧରୁଛ ନା ମାନେ ଆଜିକାଲି ଛୋଟ ପିଲାଙ୍କୁ କଣ ମାନେ ଛୋଟ ବେଳଠୁ ଫୋନ ମିଳିଯାଉଛି ଦେଖ ଦେଖିବା ପାଇଁ ଆମ ଛୋଟବେଳେ ଏତେ ଫୋନ ନଥିଲା ଏଇଟା ହିଁ
ହଁ ଆଗରୁ ତ ଛୋଟବେଳେ ଆମେ ଖେଳ କୁଦ ସବୁ କରୁ ଥିଲୁ ଲୋକମାନେ ପିଲାମାନଙ୍କ ଭିତରେ ଆମର ବହୁତ ପ୍ରକାର ଖେଳ ବି ଥିଲା ଅ ଦୌଡା ଦୌଡି ଲୁଚକାଳି ସବୁ ଥିଲା କିନ୍ତୁ ଏବେକା ସମୟରେ ସେ ଖେଳ ବି ପିଲାମାନେ ଜାଣିବି ବି ନାହାନ୍ତି ଆଗରୁ ଖେଳିକି ହିଁ ଆମର ମାନେ ମାନେ ଆମର ଶରୀର ଭିତରେ ଯୋଉ ବି ଆମେ ଯୋଗ ପ୍ରାଣାୟାମ ନ କରୁଥିଲେ ବି ଆମର ଶରୀର ବହୁତ ସୁସ୍ଥ ରହୁଥିଲା ଏବେକା ସମୟରେ ମୋବାଇଲ ଫୋନ ପିଲାମାନଙ୍କ ଜୀବନ ବି ନଷ୍ଟ କରୁଛି ପିଲାମାନଙ୍କ ସ୍ୱାସ୍ଥ୍ୟକୁ ବି ନଷ୍ଟ କରିବାରେ ଲାଗିଛି। ମାନେବେସିକାଲି କହିବାକୁ ଗଲେ ତ ମୋବାଇଲ ଫୋନ ଯେ ଏତେ ବି ଭଲ ନୁହଁ କି ଏତେ ବି ଖରାପ ମଧ୍ୟ ନୁହଁ। ଯଦି ଆମେ ତାକୁ ଭଲ ଭାବରେ ଭଲ ବାଟରେ ବ୍ୟବହାର କରୁଛୁ। ତାହେଲେ ସେଇଟାମ ଜୀବନ ପାଇଁ ବହୁତ ଭଲ ଆଉ ଯଦି ଆମେ ତାକୁ ଖରାପ ବାଟରେ ବ୍ୟବହାର କରୁଛୁ ସେ ଆମ ଜୀବନକୁ ନଷ୍ଟ ଷ୍ଟ କରିଦଉଛି।
ହୁଁ ଆମ ବାପା ମା ବି ସେଇ କଥା କୁହନ୍ତି। ଦତିନିକି ମାନେ ଛୋଟବେଳଠୁ ବି ଆମେ ପଢ଼ିଲା ବେଳେ ଜାଣି ଆସିଛନ୍ତି ମାନେ ଗୋଟେ ଜିନିଷକୁ ଯେତିକି ଆବଶ୍ୟକ ସେତିକି ବ୍ୟବହାର କର ଅଧିକା ବ୍ୟବହାର କଲେ ଖରାପ ସେଇଟା ହିଁ ଆଉ ଗୋଟେ କଥା ଜାଣି ଗଟେ କଥା ଜାଣିଛ ଆମ ଘର ତା ପାଖରେ ଗୋଟେ ମାନେ ଗୋଟେ ନାନୀ ହେବ ନାନୀର ପୁଅ ହେଲା। ସିଏ ନୁହଁ ହେଲା ତାକୁ ଛୋଟବେଳଠୁ ବୋଧେ ଫୋନ ଦେଲେ ସେ ସବୁବେଳେ ଫୋନ ଦେଖିଲା ବୁଝିଲ ଫୋନ୍ ଦେଖିଲା। ହଁ ଯେତେବେଳେ ମାନ ମାନେ ମାନେ ଟିକିେ ବଡ଼ ହେଲା ମାନେ ଛୋଟ ପିଲା ଯେତେବେଳେ ତିନି ଚାରି ବର୍ଷର ଯେତେବେଳେ ହୁଅନ୍ତି କଥା କୁହନ୍ତିନି କି ଧୀରେ ଧୀରେ ଯେତେବେଳେ ସେ ବଡ ହେଲା ମାନେ ଜମା କଥାବାର୍ତ୍ତା କରିପାରଲାନି ମାନେ ନିଜ ବାପା ମାଙ୍କୁ ବି ଚିହ୍ନି ପାଇଲାନି ବୁଝିଲ ହଁ ହେଲା ଚାରି ପାଞ୍ଚ ପାଞ୍ଚ ବର୍ଷ ଖଣ୍ଡେ ହେଲା ସେ ଭାବିଲେ ମାନେ ଏମିତିର ବି ଗୋଟେ ଗୋଟେ ପିଲା ଲେଟ୍ରେ କଥା କୁହନ୍ତି ସେ ଭାବିଲେ କି ଲେଟ୍ରେ କଥା କହିବ ଆଉ ଯେମିତି ପାଞ୍ଚ ବର୍ଷ ହେଲା ସେ ଯେମିତି କଥା ନ କହିଲା ସେଇଠୁ ନେଇକି ଡାକ୍ତରକୁ ଦେଖାଇଲେ ଡାକ୍ତର କହିଲେ ତାକୁ ସବୁବେଳେ ଫୋନ୍ ଦେଇକି ମାନେ ତାକୁ ଫୋନ୍ ଭିତରେ ଆବଦ୍ଧ କରିଦେଇଛ ତାଙ୍କୁ ତାକୁ ସବୁବେଳେ ମାନେ ଛୁଆଙ୍କ ସାଙ୍ଗରେ ଖେଳିବା ପାଇଁ ବୁଲିବା ପାଇଁ ଛାଡ଼ ସିଏ ସେଠୁ ତାପରେ ମାନେ ତାକୁ ଟିକଏ ସମସ୍ତଙ୍କ ସାଙ୍ଗରେ ମିଶାଇଲେ ଛୋଟ ଛୁଆଙ୍କ ମାନେ ଛୁଆଙ୍କ ସାଙ୍ଗର ବୁଲାବୁଲି କରେଲି ସେଠ ସେ ଏବେ ଟିକେ ଟିକେ କଥା କହିଲାଣି। ଜଣିଛ ମାନେ ଏମିତି ହେଇଗଲାଣି ସବୁ ମାନେ
ମୋବାଇଲ ଫୋନ ତଇକନା ସମସ୍ତଙ୍କ ପାଖରେ ସେଇ ଯୋଉ ଛୋଟ ଛୁଆଙ୍କର ସେ ଯୋଉ କାର୍ଟୁନ ଆଉ ନହେଲେ ଗୋଟେ କଣ ସାଫାନ କଣ ସବୁ ଦେଖୁଛେ ହଁ ନଟିଆ କମେଡି ଏଇଗୁଡାକ ସବୁ ଦେଖିକି ତାଙ୍କ ମାନେ ମୁଣ୍ଡ ଜାମ୍ ହେଇଯାଉଛି।
ସେ ହଉଛି ହଁ ଆଉ ଫୋନ ନ ହଁ ଫୋନ ନହେଲେ ବି କିଛି କିଛି ହବନି ଯେ ଆମେ ଆମେ ଗୋଟେ ଅଜଣା ସ୍ଥାନକୁ ଯାଇଛନ୍ତି ଆମେ ଏକା ଏକା ଆଉ ଫୋନ ଫୋନ୍ ଦେଖିକି ବି ହଁ ଆମେ ଜାଣିପାରୁଛନ୍ତି ଆଉ ଫୋନ ବି ଏ ଏତେ ଜରୁରୀ ହେଇ ଗଲାଣି କି ଫୋନ୍ ବିନା ବି କିଛି କରିହବନି। ଆମର ବି ପାଠ ପଢାକୁ ବି ନେଇକି ହେଲେ ସବୁଥିରେ ମେଲ ଓ ଟି ପି ଦରକାର ହଉଚି, ମାନେ ଫୋନ ନଥିଲେ ବି ମାନେ ଆଜିକା ଯୁଗରେ ଯଦି କାହା ପାଖରେ ବି ଫୋନ ନାହିଁ ବି ସେ ବହୁତ ଅସୁବିଧା ଧରା ପଡୁଚନ୍ତି।
ହଁ ମୋବାଇଲ ଫୋନ ତ ଏବେ ସବୁଆଡେ ଦରକାର କ କିଲ ଲୋକ ମୋବାଇଲ ଫୋନ ଆମେ ଲୋକସନ ସବୁ ଉପ ଯାଇକ ପହଞ୍ଚି ପାରୁଛନ୍ତି ରିସେଣ୍ଟ ତ ତମେ ଗୋଟେ ଦେଖିଥିବ ଗୋଟେ କଥା ଗୋଟେ କେସ୍ ହେଇଥିଲା ସେ ଦ୍ଵାରା ଗୋଟେ ଗାଡି କଣ ଭ ମୋବାଇଲ ଫୋ ମୋବାଇଲ ଫୋନ ଦ୍ଵାରା ଆମେ ଘରେ ଯି କୋଉ ଦୂର ଜାଗାକୁ ଯିବାର ଥିବ ଆମେ ଟିକେଟ ବି କାଟି ପାରୁଛନ୍ତି କି ଦୂର ଜାଗାରେ କୋଉଠି କଣ ଖବର ହେଲା କୋଉଠି କୋଉଠି କିଛି ହେଲା କଣ ହେଲା ସେ ବିଷୟରେ ବି ଆମେ ଜାଣିପାରୁଛୁ ସବୁ ଏ ମୋବାଇଲ ଫୋନ ଦ୍ଵାରା ହିଁ ହେଇପାରୁଛି କିନ୍ତୁ ସେ ଯେତିକି ବହୁତ ଭଲ ବି କରୁଛି ସେତିକି ଖରାପ ମଧ୍ୟ କରୁଛି ଯଦି ଆମ ଲାଇଫ ମାନେ ଜୀବନକୁ ଯେତିକି ଶୃଙ୍ଖଳିତ କରୁଛି ସେତିକି ବିଶୃଙ୍ଖଳିତ ବି କରୁଛି କାରଣ ବେଶୀ କରିକି ତ ଯୁବପିଢି ଆଉ ଛୋଟ ଛୁଆଙ୍କ ଜୀବନ ନଷ୍ଟ ହଉଛି କାରଣ ଆମ ବାପା ମା ମାନେ ତ ଏତେ ବି ଫୋନ ଜାଣ ବିି ନାହାତୀ ସେମାନେ କେବଳ ଗୋଟେ କଲ ଆସିଲେ ସେମାନେ ଯାହା ଉଠେଇ ପାରିବେ କଥା ହେବେ ବାସ କିନ୍ତୁ ଆମ ଯୋଉ ଯୁବପିଢି ଯୋଉମାନେ ପାଠ ପଢୁଛନ୍ତି ସେମାନଙ୍କ କଥା ଠିକ୍ ଅଛି ଯୋଉମାନେ ପାଠ ନ ପଢୁଛନ୍ତି ଖେଳ ଖେଳରେ ସବୁ ପଇସା ପତ୍ର ବର୍ବାଦ କରୁଛନ୍ତି। ସେମାନଙ୍କ ଜୀବନ ବି ନଷ୍ଟ ହଉଚି ଆଉ ଛୋଟ ଛୋଟ ଛୋଟ ଛୁଆ ଯୋଉମାନେ ଜନ୍ମ ହଉଛନ୍ତି ସେମାନେ କହୁଛନ୍ତି କି ଆମକୁ ଫୋନ୍ ଗୋଟେ ଗୋଟେ ଦିଅ ଆଗେ ଫୋନ୍ ଦେଲେ ହିଁ ଆମେ ଖାଇବୁ ପିଇବୁ ବସିବୁ ତ ତାଙ୍କର ଛୋଟ ବେଳରୁ ହିଁ ମୁଣ୍ଡ ମାଇଣ୍ଡ ଭିତରେ ଯାହାବି ସବୁ ରହ ମାନେ ଖେଳକୁଦ ପ୍ରସାରିତ ହବା କଥା, ହଁ ତା ସାହା ବି ହେଇପାରୁନି।
ଆମେ ଛୋଟ ଥିଲେ ଯେତେବେଳେ କଣ କରୁ? ନା ହଁ ଖେଳୁଥିଲେ, ଗୋଟେ। ସାଙ୍ଗ ଆସିବେ ପୁଣି ତା ସାଙ୍ଗ କୁ ଡାକି ଥିଲା ମାନେ ଆମର ଇଣ୍ଟରାକ୍ସନ ନଉଥିଲେ ଛୁଆ ଛୁଆଙ୍କ ଭି ତରେ ମିସୁଥିଲେ। ହଁ ଆଉ ଆଜି ଆଜିକାଲିକା ଛୁଆ ଏମିତି ବି ହେଇଗଲେଣି ମାନେ
ହଁ।
ସି ଯେତିକି ଯାହାକୁ ଚିହ୍ନିଥିବେ, ସେତିକି ବାସ୍ ଆଉ ମାନେ କାହା ସାଙ୍ଗରେ ସେମାନେ ଇଏ ହେଉନାହାନ୍ତି।
ହଁ ପରା
ହଁ। ଅ। ତାହେଲେ ଆମେ ଆଜିଠୁ ଜାଣିଲେ କି ମାନେ ଆମର ମାନେ ଆବଶ୍ୟକ ଯେତିକି ଆମେ ସେତିକି ଗୋଟେ ଜିନିଷକୁ ବ୍ୟବହାର କରିବା ଅଧିକା ବ୍ୟବହାର କଲେ ଖରାପ।
ହଁ ସତକଥା ମାନେ ଆବଶ୍ୟକଠୁ ଅଧିକ ବ୍ୟବହାର କଲେ ଖରାପ ଆବଶ୍ୟକଠୁ କମ୍ ବ୍ୟବହାର କଲେ ମଧ୍ୟ ତାହା ଆମ ଜୀବନ ପାଇଁ ବି ଖରାପ ଯେତିକି ଦରକାର ସେତିକି ହିଁ।
ନହେବ ଆମେ ବି ପ୍ରୋବ୍ଲେମରେ ପଡ଼ିଯିବା। ଆମେ କେଉଁଠି ଗୋଟେ ଜାଗାକୁ ଯାଇଥିବା ଫୋନ୍ ନହେଲେ ବହୁତ ଅସୁବିଧା। ଆମେ କାହାକୁ ପଚାରି ପାରୁଛନ୍ତି ସବୁ କ୍ଷେତ୍ରରେ ଫୋନ ଏ ମାନେ ଦରକାର ହେଉଛି ସବୁ କ୍ଷେତ୍ରରେ ଯାା ହୋଉ ଆଜି ଏ ବି ହଁ କୁହ।
ଫୋନ ଟା ଫୋନ ଟା ଆମ ପାଇଁ ଭଲ ବହୁତ ବି ଖରାପ ଯଦି ବି ଆମେ ତାକୁ ଖରାପ ବାଟରେ ଲଗାଉଛନ୍ତି ତ ଆମ ପାଇଁ ଖରାପ ହେଇପାରେ। ଆମ ଜୀବନ ବି ନଷ୍ଟ ତ ଆଜିର ବିଷୟ ମାନେ ଫୋନ ର ବ୍ୟବହାର ବିଷୟରେ ମାନେ ତମ ସେଇଟା ତଥାପି ମତେ ବହୁତ କିଛି ଶିଖିବାକୁ ବି ମିଳିଲା।
ହଁ ମତେ ବି ହଁ ଆଲୋଚନାଟି ବି ବହୁତ ଭଲ ହେ କଥା ଜାଣିବାକୁ ମିଳିଲା ତମ ତମେ ବି କିଛି ମୋ କତି ପାଖରୁ ଜାଣିଲ ତମେ ବି ମୁଁ ବି ତମ ପରୁ ବହୁତ କିଛି ଶିଖିଲି। ହଉ ଠିକ୍ ଅଛି ମୁଁ ରଖୁଛି। ହଁ ହଁ ହଁ ହଁ ଧନ୍ୟବାଦ।